ହାଲୋ।
ହଁ କେମିତି ଅଛ?
ହଁ ମୁଁ ଭଲ ଅଛି ଆଉ ତମେ?
ହଁ ମୁଁ ବି ଭଲ ଅଛି। ଆଉ ତମ ସେପଟେ କେମିତି ଗରମ କେମିତି ହଉଚି?
ଗରମ କଥା ଆଉ କୁହନ୍ତୁନି ଖରା ଦିନ ତ ଆଉ। ଖରା ଦିନେ ଗରମ ହବ ଆଉ।
ହଁ। ଆଉ ଆଜି ସବୁ କଣ ଖାନା ପିନା ହେଇଥିଲା ଏ ଆଉ ବର୍ଷା ହଉଚି ତାହେଲେ ତମ ଆଡେ। ଆମ ଆଡେ ତ ବର୍ଷା ନାହିଁ।
ବର୍ଷା ନାହିଁ।
ନା ପରା ବର୍ଷା ହଉଛି ମାନେ ତାହେଲେ ତ ଟିକେ ମାନେ ପାଣିପାଗ ଟିକେ ପରିବର୍ତ୍ତନ ହେଇ ଥିବ ଟିକିଏ ଥଣ୍ଡା ଥଣ୍ଡା ଲାଗୁଥିବ।
ଆଚ୍ଛା ହଁ। କାହିଁକି ଏଠେ ଯେତେ ଜୋରରେ ବର୍ଷ ବର୍ଷା ହେଲେ ବି ଖରା ବି ହଉଚି ଆଉ ଖରା ହେଲା। ପରେ ବର୍ଷା ବି ହେଇଯାଉଚି ତ ସେଥିପାଇଁ ମାନେ ବାଲାନ୍ସ ହେଇଯାଉଚି ଆଉ।
ଓହୋ ନାଇଁ ଆମ ଏପଟେ ମୁଁ ଖାଲି ଶୁଣିବାକୁ ପାଉଚି ଯେ ଏଠି ବର୍ଷା ହେଲା ସେଠି ବର୍ଷା ହେଲା କି ଆମର ଏଠି ବର୍ଷା ନାହିଁ ସେ ଖରା ହିଁ ଚାଲିଚି। ସମସ୍ତେ ଖାଲି ବର୍ଷାର ଅପେକ୍ଷାରେ କେବେ ବର୍ଷା ହେବ।
ହଁ ବର୍ଷା ଦିନ ଆସିବ।
ହୁଁ।
ହ
ସେ ତ ଆମ ମଣିଷମାନଙ୍କର ସମସ୍ୟା ଖରା ହେଲେ ଏତେ ଖରା ହେଲା ବର୍ଷା ହେଲେ ତ ବର୍ଷ ଆଲା କେବେ ବର୍ଷା।
ସବୁ ଜାଗାରେ ଅସୁବିଧା ମଣିଷର ମଣିଷର ସବୁ
ହ ଓଡ଼ିଶାର ହିଁ ସବୁଥିରେ ଅସୁବିଧା ହେବରେ ଆଉ ଆଜି ଖାନା ପିନା କଣ ହେଲା? ହ୍ୟାଲୋ ହ୍ୟାଲୋ ଶୁଣାଯାଉଛି ନା ମୋ କଥା।